ହଁ।
ତମେ କଣ କରୁଛ।
ହଁ ଏବେ ଗାଧୋଇକି ଖାଇକି ଏବେ ମୁଁ ଆମ ଘର ଆଗାରେ ବସିଛି ଆଉ।
ଆଉ ଖିଆ ପିଆ ସରିଲାଣି।
ହଁ ସରିଲଣି।
ହୁଁ।
ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଭଲ ଅଛନ୍ତି। ତମେ ଘ ସବୁ କିନ୍ତି ଅଛନ୍ତି ଆଉ ଦେହଲେ ଭଲ।
ହୁଁ ହୁଁ
ଆଉ କଣ କଣ ଚାଲିଛି ତମର ତ ପ୍ଲସ୍ ଟୁ ସରିଲା ପରା ଏବେ
ହଁ ଏବେ ମୁଁ ପ୍ଲସ ଟୁ ସରିଛି ମୁଁ ଏବେ ପ୍ଲସ୍ ଥ୍ରୀ ପାଇଁ ଆବେଦନ କରିଛି
ଆଚ୍ଛା ପ୍ଲସ ଥ୍ରି କରିବ ପ୍ଲସ ଥ୍ରି କଲା ପରେ କଣ କରିବ
ପ୍ଲସ୍ ଥ୍ରି କଲା ପରେ ତାପରେ ଚାକିରୀ କରିବି ପାଠ ପଢ଼ିବି
ଓ ହଁ ହଁ ହଉ କମ୍ପିଟେଟିଭ ଏକ୍ସାମ୍ ପାଇଁ ପ୍ରିପେୟାର ହେବା ଭଲ ଠିକ ପ୍ଲସ ଥ୍ରି କଲା ପରେ ସେତେ ରାସ୍ତା ପ୍ରାୟ ମିଳେନି ଆଗରୁ ହିଁ ତିନି ବର୍ଷ ଭିତରେ କମ୍ପିଟେଟିଭ କରିଦେବ ବୋଲେ ସେମତି କି ରାସ୍ତା ଖୋଲିଯିବ କଣ ଠିକ ନା ଭୁଲ
ହଁ
ହଉ ସେଟା ସାର ପ୍ଲସ ଥ୍ରି ସରିଲାଟେ ତ ଆହୁରି ତିନି ଚାରି ବର୍ଷ ଅଛି ଆଉ
ଚାକିରି କଲା ପରେ ତାପରେ ଭାବିଛୁ ପଇସା ଫଇସା ହେଲେ ଆମେ ସବୁ ସାଙ୍ଗମାନେ କିଛି ବେପାର ବାଣିଜ୍ୟ କରିବୁ
ଆଉ ଗୀତ କଲେ କିନ୍ତୁ ଭଲ କିନ୍ତୁ କମ ସାଙ୍ଗସାଥି ରଖିଲେ ହଁ
କମ ସାଙ୍ଗସାଥି ରଖିବ କଣ ପାଇଁ କାରଣ ଜାଣିଥିବେ ତ
କମ ସାଙ୍ଗସାଥି ରଖିଲେ ଭଲ ନିଜ ଚିହ୍ନ ପତ୍ର ହ ସାଙ୍ଗସାଥି ରଖିବ ବେଶୀ ସାଙ୍ଗସାଥି ରଖିଲେ କିଏ କଣ ଧକା ଦେଇଦବ ପଇସା ପତ୍ର ନଷ୍ଟ ହବ ସେଇଟା ହିଁ ଭଲ ନାହିଁ ହ
ନା ଆମେ ସମସ୍ତେ ଆମେ ଯେତିକି ସାଙ୍ଗ ଆମେ ସବୁ ଛୁଆ ବେଳୁ ସାଙ୍ଗ ସବୁ ସବୁ ଭଲ ସାଙ୍ଗ କଥାବାର୍ତ୍ତା ହେଇକି ସବୁ ଏବେ ପଢାପଢି କରୁଛୁ ତାପରେ ଚାକିରି ଯୋଉ କରିବୁ ବୋଲି ଭାବିଛୁ ସବୁ ଆଉ। ଏବେ ବର୍ଷା ହଉଛି କି ସେପଟେ
ବର୍ଷା ଆଡ଼େ ଏତେ ହଉନି ଏଭେ ଆଉ ଟିକେ ପରେ ହବ ଆଉ।
ଆମର ଏ ପଟେ ପଡ଼ୁଚି ଅଳ୍ପ ଅଳ୍ପ
ଓହୋ ଆମର ଏଡ଼େ ହେଲେ ଜୋରିଆ ହବ ଆଉ କେତେବେଳେ ଧାର ପଡ଼ିବନି ଆଉ ଆମର ଇଆଡ଼େ ହବ ହେଲେ ଗୋଟେ ଦିନ ପୁରା ହବ ନହବଲେ ପାଞ୍ଚ ଛଅ ଦିନ ଯାଇଁ ହଉନି ଏମିତି ଆଉ
ହଁ ଗୋଟେ ଗୋଟେ ଜାଗାରେ ତ ପୁରା ବଢ଼ି ପଡ଼ିଯାଇଛି।
ହଁ ହଁ ହଁ ଆଉ କୋଉ କୋଉ ଜାଗାରେ ବର୍ଷା ହଉନି ଟୋଟାଲି ଆଉ କଣ କରିବ ସେ ଲୋ କ ବହୁତ ହଇରାଣ ହଉଥିବେ।
ଆମ ଆଡ଼େ କମ୍ ହେଇଥିଲା ଆଜି ରାତିରେ ମୋ ଅପାଙ୍କ ଗାଁ ରେ ସିଆଡ଼େ ପୁରା ବଢ଼ି ପଡ଼ିଯାଇଛି ପୁରା ରାତି ଏଗାରଟା ରୁ ସଖାଳ ଯାଗେ ବର୍ଷା ହେଇଛି ଜୋ ରେ
ଚାଷ ପାଇଁ ବେଶୀ ବର୍ଷା ହେଲେ ଭିଯେଗା କମ୍ ବର୍ଷା ହେଲେ ଭିଯେଗା। ସମାନ ବର୍ଷ ହେଲେ ହିଁ ଚାଷ ଠିକ୍ ହୁଏ। ନାଇଁ କଣ?
ହଁ ପରା ବେଶୀ ବର୍ଷା ହେଇଗଲେ ପୁଣି ସବୁ ନଷ୍ଟ ହେଇଯିବ।
ନଷ୍ଟ ହେଇଯିବ ଠିକ୍ ହଁ ସେ କମ୍ ବର୍ଷା ହେଲେ କିଛି ହବନି।
ହଁ ପାଣି କୁ ପାଣି ମିଳିବ ଆଉ କମ ବର୍ଷା ପଚିବନି ଗଛ ବି।
ଆଉ ତମର କଣ ପନିପରିବା ଲଗେଇଛ ଏ ବର୍ଷ?
ଆମର ଲଗେଇଚୁ ଭେଣ୍ଡି ତାପରେ ବାଇଗଣ କାକୁଡ଼ି କଲରା ଝୁଡ଼ଙ୍ଗ ଓ ବାଡ଼ିରେ ଆହୁରି ଆମ୍ବଗଛ ଦି ତିନିଟା ଅଛି ଆଉ ପିଜୁଳି ଗଛ ଟେ ବି ଅଛି ଆହୁରି କଦଳୀ ଗଛ ଲାଗିଛି।
ହୁଁ।
ଶବୁ ଅଛି ଆଉ।
ଓହୋ ପିଜା କେତେ ଦି ତିନି ମାସ ଲାଗୁଛି ହବ ନାଇଁ?
ହଁ। ଶାଗ ଗଛ ତ ଯାହେଲେ ନିହାତି ସମସ୍ତଙ୍କ ବାରିରେ ଯାହାହେଲେ କରାହେଇଥିବ।
ଶାଗ ଗଛରେ ତ ଭଲ ଶାଗ ଶାଗ ଟା ଦେବା ପାଇଁ ଭଲ ମଧ୍ୟ ନା ତା ପ୍ରାୟ ବଢ଼ିଥାଏ।
ହଁ। ଯୋଉ ତମେ ଜାଣିଥିବ ତ ଯୋଉ ଶାଗ ଭିତରେ କୋଉ ଶାଗଟା ଭଲ ଲାଗୁଥିବ ତମକୁ?
ମତେ ପାଲଙ୍ଗ ଶାଗୁଡ଼ା ଭଲ ଲାଗେ।
ପାଳଙ୍ଗ ସାଗ।
ହୁଁ।
ହୁଁ ହୁ ଆଉ କଣ?
ତମତି କସ୍ ତମତି କୋଉ ଶାଗଟା ଭଲ ଲାଗୁଛି?
ମତେ ଏ ଯୋଉ ନେଉଟିଆ ସାଉ ନାହାନ୍ତିକି?
ହଁ ହଁ ହଁ।
ଯୋଉ ବଡ଼ବଡ଼ ପତ୍ର ଶାଗ ହୁଏ।
ହୁଁ ହୁଁ ହୁଁ।
ସେଇରା।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ହଁ ସେଇଟା ତ ମତେ ମଧ୍ୟ ଭଲ ଲାଗେ। ସେଇଟା କିନ୍ତୁ ପାଳଙ୍ଗ ଫାଳଙ୍ଗ ମତେ ଟିକେ ପ୍ରାୟ ବେଶୀ ଭଲ ଲାଗେ ଆଉ।
ହୁଁ ହୁଁ।
ଓହୋ।
ଆଉ ଆପଣ ଆଇଁଷ ଖାଆନ୍ତି ନା ସାଧା ଏବେ?
ଆଇଁଷ ଆଇଁଷ ମୁଁ ଖାଉଥିଲି ଏବେ ଛାଡିଦେଲିଣିି ଆଇଁଷ।
କେବେଠୁ କେତେ ସମୟ ହଉ କେ କେବେଠୁ?
ପ୍ପ୍ରାୟ ଦି ବର୍ଷ ହେଲା ମୁ ଏବେ ଆଉ ଆଇଁଷ ଖାଉନି। ଆଇଁଷ ଖାଇବାର ଆଗେ ସବୁ ଆଇଁଷ ଖାଏ ଏବେ ଆଉ ଆଇଁଷ ଖାଉନି ଏବେ ଖାଇଲେ କଣ ଏମିତି ପୁରା ବାରଣ କରିଦେଲି ତୁଳସୀ ମାଳ ମଧ୍ୟ ପିନ୍ଧିନି କେବେଳ ତ ଖାଇବି ହେଲେ ଅଣ୍ଡା ଦୁଇଟା ଖାଇଦିଏ। ଆଉ ବେଶୀ କିଛି ଖାଏନି।
ହୁଁ। ମୁଁ ବି ତ ଆଇଁଷ ଖାଉନି ଆଉ।
ଆଇଁଷ ଖାଉନ କେବେଠୁ?
ଏଇ ଦି ବର୍ଷ ହେଲାଣି।
ତମେ ଏବେ ଖାଉନ କି? ଆଇଁଷ ଟା ଛାଡିଦଲେ ବି ଭଲ। ହଁ କୋଉ ପଶୁପକ୍ଷୀକି ମାରିକି ଖାଇବାଡା ହଁ ଯିବ ହଁ। ଠିକ ଠିକ କହିଲେ। ତାକୁ ବି ଭଗବାନ ଜୀବନ ଦେଇଚ ଆମେ ତାକୁ ମାରିକି ପାପ ଲାଗିବଟିି। ଯେତିକି ବାପ ପଢେଇଛନ୍ତି କରିଦେଇଛନ୍ତି ଏବେ ଆଉ ହଉ ଠିକ ନାହିଁ। ମୁଁ ମଧ୍ୟ ଏମିତି ଭାବିଲି ଆଇଁଷ ଛାଡିଦେଲି। ଆଉ ଯିଉ ଜିମ୍ ଯାଉଚି ତ ତେଣୁକରି କେବେ ଦରକାର ପଡିଲେ ଅଣ୍ଡା ଟିକେ ପ୍ରୋଟିନ ଦେଇକି ଖାଇଦେଉଛି।
ହମ୍ ଭଲ।
ଆଉ ତମେ ଜିମ୍ କି ରନିଙ୍ଗ କଣ ଫିଯିକାଲ ଆକ୍ଟୀଭିଟୀ କରୁଛ?
ହଁ ଘରେ କରୁ ଆମେ ଯୋଗ କରୁ ଘରେ।
ଯୋଗ କରୁଚ ହଁ ଯୋଗ କଲେ ମଧ୍ୟ ଦେହ ସୁସ୍ଥ ରହିବ। କୋଉ କୋଉ ଯୋଗ କରୁଛ?
ସକାଳେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉ।
ଦୌଡିବାକୁ ଯାଉଚ ଯେବେ କେତେ କିଲୋମିଟର ପ୍ରାୟ ଦୌଡୁଚ?
ପାଞ୍ଚ କିଲୋମିଟର।
ସାଙ୍ଗ ସାଥି ହେଇକି ଯାଉଛ ନା ଏକଲା ଯାଉଛ?
ନା ସାଙ୍ଗସାଥି ହେଇକି ଦି ତିନି ଜଣ ହେଇଯାଉଛୁ।
ଠିକ ଠିକ ସାଙ୍ଗ ସାଥି ହେଇ ଗଲେ ଠିକ ବଲେ
ଚାଷ ହୁଏ।
ଆମର ସେପଟେ ଆମର ଏପଟେ ବେଶୀ ବୋଇତାଳୁ, ପତ୍ରକୋବି
ହ ଆ ଆଉ ଆଳୁ ଆମର ଆମ ଗାଁରେ ତ ତମେ ଜାଣିଥିବ ଫୁଲକୋବି ପାଇଁ ଫେମସ। ଠିକ୍ ଅଛି।
ହଁ।
ଆମ ଗାଁ ତ ଜାଣିଛ ଫୁଲକୋବି ପାଇଁ ଫେମସ। ଆମ ଗାଁ ର ନାଁ ଫୁଲ କୋବିର ବତାରେ ହିଁ ଦିଆହେଇଛି। ତ ଆମ ଗାଁରେ ପତ୍ରକୋବି, ଫୁଲକୋବି, ଆଳୁ ବୋଇତାଳୁ ଏଇସବୁ ଫଳ ବହୁତ ଚାଷ ହୁଏ।
ଆମ ଆଡେ ଅଧିକାଂଶ ଧାନ ସ, ଧାନ ସମୟ ଆସି ଲେ ଧାନ ଚାଷ କରନ୍ତି ତାପରେ ଏ ସିଜିନ୍ ନେଇକି ଋତୁ ଅନୁସାରେ ସବୁ ପନିପରିବା ଚାଷ କରନ୍ତି ଆଉ ଯେମିତି କୋବି ହେଲା ଭେଣ୍ଡି ହେଲା ବାଇଗଣ ହେଲା କଖାରୁ ଆଉ ଏଇ ସବୁ ଆଳୁ ଟମାଟୋ
ଟମାଟୋ, ଟମାଟୋ ଚାଷ ହୁଏ?
ହଁ ମାନେ ସବୁ ପ୍ରକାର ପନିପରିବା ଚାଷ କରି ନେଇ ହାଟରେ ବିକନ୍ତି ଲୋକମାନେ।
ଆଚ୍ଛା ଆଚ୍ଛା ତମର ଯୋଉ ଧାନ ଚାଷ କରୁଚ ନେଇକି ବିକୁଚ ନା ନିଜ ଘର ପାଇଁ ହିଁ କରୁଚ?
ନା ଆମେ ଯେତେବେଳେ କରୁଚୁ ଆମ ଘର ପାଇଁ ହେଲେ ପାଖରେ ଆମର କରଂଯୋଉ ସେ ନେଇ ବିକନ୍ତି। ବଜାରରେ।
ଓହୋ ବିକିବା ଟା ହିଁ ଠିକ।
ହଁ
ଚାଷୀ ମାନଙ୍କର ତ ମେନ୍। ପ୍ରାଏ ହେଲା ଧାନ, ଧାନ ନଥିଲେ ନାଇଁ ଖାଇବ କେମିତି? ଧାନ ଚାଷ କରିକି ପଇସା ଅର୍ଜନ କରି ତାଙ୍କେ ଖାଉଛନ୍ତି ଆଉ ଠିକ୍ ଠିକ୍। ଚାଷୀ ମାନଙ୍କୁ ମଧ୍ୟ ସରକାର ମଧ୍ୟ ଆଜିକାଲି ବହୁତ ସୁବିଧା ଦେଲାଣି।
ଆମେ ସାଙ୍ଗ ମାନ କଣ ହେଇଥିଲା ନା ଯୋଉ କଥାବାର୍ତ୍ତା ହେଇକି ବାଇଗଣ ଚାଷ କରିଥିଲୁ। ବିଲୁ ଗୋଟେ ଆଉ।
ବାଇଗଣ ଚାଷ କରୁଥିଲୁ ସାଙ୍ଗସାଥି ମିଶିକି।
ହଁ ଆମେ ଛଅ ଜଣ ସାଙ୍ଗମାନେ ମିଶିକି ଯୋଉ ସାଙ୍ଗ କଥା କହୁଥିଲି ସେଇମାନେ ସମସ୍ତେ ଆମେ ମିଶିକି ବାଇଗଣ ଚାଷ କରିଥିଲୁ। ଯୋଉ ଗୋଟେ ନାଳ ଥିଲା ସେଇ ନାଳ ପାଖରେ କରିଥିଲୁ ବାଇଗଣ ଚାଷ ଜମିରେ ଚାଷ କରିକି ଆଉ।
ହୁଁ ହୁଁ ହୁଁ
ପନ୍ଦଶ ଭଳିଆ ଗଛ ଲଗେଇଥିଲୁ ଆମେ।
ହୁଁ ଏ ପନ୍ଦରଶ କିଲୋ ତ ବହୁତ୍ ବହୁତ୍ ହେଲାଣି ନାଇଁ କଣ।
ହଁ ଆମେ ତ ତ ମାନେ ବିକିବା ପାଇଁ ଖାଇବା ପାଇଁ ନୁହଁ।
ଓ ଯୋଉଡା ହେଲେ ତମର ସୁ ସୁବିଧା ଦେଖିକି ଆଉ।
ହଁ କିନ୍ତୁ ବହୁତ ଯତ୍ନ ନବାକୁ ପଡିବ ବାଇଗଣ
ବାଇଗଣ ପୋକ ଲାଗିଯାଏ।
ହଁ ବାଇଗଣ ଗଛରେ ଅଧିକାଂଶ ପୋକ ଲାଗନ୍ତି ନା।
ହୁଁ ଵାଇଗଣ ଗଛ ପାଇଁ ବି ବହୁତ୍ ସୁବିଧାରେ ତାଙ୍କୁ କହିବାକୁ ପଡିବ।
ସବୁଠୁ ଅଧିକାଂଶ ବାଇଗଣ ଗଛରେ ହିଁ ପୋକ ଲାଗନ୍ତି।
ହଁ ଠିକ୍ ଠିକ୍ ଆଉ ବାଇଗଣ ଆଉ ଫୁଲୁକୋବିର ମଧ୍ୟ।
ହଁ ତାକୁ ବହୁତ୍ ସାର ଓ ଔଷଧ ପକେଇକି ଚି ପୁରା ଯତ୍ନରେ ରଖି-ରଖିବାକୁ ପଡିଲା ଆଉ।
ହୁଁ
ନଏଲେ ପୋକରା ହେଇଯିବ।
ଆରେ ଭାଇ ତମେ ଚାଷ କରୁଚ, ରାମ ଆସୁଚନ୍ତି।
କିଏ?
ରାନ୍ଧିବାର ଆସୁଛି।
ହଁ।
କଣ କଣ ରାନ୍ଧିବାର ଆଉଚି?
ସେଇଟା ସମୟ ହେଇ ଆଇଲାଣି ବୋଧେ ଆଉ ଅଳ୍ପ ତ ଆଉ।
ଭାଇ କଣ କଣ କଣ ରାନ୍ଧିଆର ଆଉଚି?
କଣ କହୁଚୁ ମାନେ ଏଇଟା ବୁଝି ପାରୁନି ମୁଁ କଣ କହୁ
ରାନ୍ଧିବାର କଣ କଣ ଆସୁଛି?
ରାଞ୍ଜିବାର।
ରାନ୍ଧି ରାନ୍ଧିବାର ରା ରୋଷେଇ ରୋଷେଇ।
ଓହୋ ରୋଷେଇ।
ହଁ।
ମତେ।
ହଁ।
ମତେ ରୋଷେଇ ହଁ ଯୋଉ। ଆଳୁ ଭଜା ଶିଖିଛି ଆଳୁ, ପୋଟଳ ଭଜା ଯୋଉ ସେଇରା ଶିଖିଛି ଏ ଆଉ। ଉଁ ପନିର କରେ ଛ-ଛତୁ କରେ।
ଆଇଁଛ ଖାଇବାର ରାନ୍ଧିବାର ଆସୁଛି।
ଆଇଁଶ ମୁଁ ଛାଡି ଦେଇଛି ହେରା ମୁଁ ଟୋଟାଲ କରି ଜାଣିନି କି
ଆଚ୍ଛା ଆମେ ଆଗେ ଯୋଉ ଖାଇବାର କେବେ ବି ରାନ୍ଧିନ।
ନା। ମାନେ ଆମେ ଯେତେବେଳେ ଭୋଜି ଯେତେବେଳେ କରୁ ସେତେବେଳେ ମିଶିକି ସମସ୍ତେ ରାନ୍ଧିଦଉ।
ଅ ହଁ ହଁ ଭୋଜିର ମଧ୍ୟ ପ୍ରାୟ।
ହଉ ରଖୁଛି ଆଉ ଗୋଟେ କରିବି।
ହଁ ଭାଇ ରଖ ଠିକ୍ ଅଛି।
ଆଉ ଗୋଟେ କରିବି ନା କଣ୍ କାମ ଅଛି?